ମୁମ୍ବାଇ କେମିତି
ଆଜ୍ଞା ଆଜ୍ଞା ଆୁଷ ଭ ନମସ୍କାର ନମସ୍କାର ଆଜ୍ଞାଁ ମୁଁ ବହୁ ଭଲ ଅଛି ଆପଣ କେମିତି ଅଛନ୍ତି?
ଆଜ୍ଞା ଆପଣଙ୍କ ଡାକନାଁ ରେ ମତେ ଡାକିଥିଲେ ଠିକ ଅଛି। ଆ ମୋ ନାଁଚୁଆଲି ଆଶୁତୋଷ ସିଂ ଆଉ। ଆପଣ ପ୍ରୀତମ ପ୍ରୀତମ ବାବୁଙ୍କୁ କେମିତି ଆଜ୍ଞା ବହୁତ ହିଁ ଭଲ ସୁୁଭୁଜ ବହୁତ ଭଲ ଲାଗିଲା ଆପଣଙ୍କ ସହ କଥା ହେଇକି ବହୁତ
କଥା ହେଇକି ମତେ ବହୁତ ଭଲ ଲାଗିଲା ଆଜ୍ଞା।
ହଁ ବହୁତ ଦିନ ପରେ ଆପଣଙ୍କ ସହିତ ଯୋଗାଯୋଗ କରୁଥିବାରୁ
ଆଜ୍ଞା ମୁଁ ବି ଆପଣଙ୍କ ସହିତ ବହୁତ ଦିନ ପରେ ଯୋଗାଯୋଗ କଲି ଆଜ୍ଞା।
ବହୁତ ହିଁ ଭଲ ଲାଗିଲା ଅଶେଷ ଅଶେଷ ଧନ୍ୟବାଦ ଆପଣ ମୂଲ୍ୟବାନ
ଆଜ୍ଞା ଧନ୍ୟବାଦ ଆପଣଙ୍କୁ ମଧ୍ୟ ଧନ୍ୟବାଦ। ଆପଣ ମୂଲ୍ୟବାନ ସମୟ ମଧ୍ୟ ଆପଣ ମତେ ବି ଦେଇଛନ୍ତି। ଆଜ୍ଞା ଆଜ୍ଞା ଆପଣ ଆଜ୍ଞା ଆଜ୍ଞା ଆପଣଙ୍କ ବାଣୀ ମତେ ଆଜ୍ଞା ଭଲସେ ଶୁଭୁଛି କୁହନ୍ତୁ।
ଆଜ୍ଞା ଆଉ ଆପଣଙ୍କ ଶରୀର ସୁସ୍ଥ ଅଛି ଟି? ଆ ଘର ବାହହାର ଟଏ ନ ନ ନଏଜ୍ ପଲ୍ୟୁସନ୍ ହେଉଛି କି ଟି।
ନା ନା ଆପଣଙ୍କ ପୁରା ବହୁତ ଭଲ ଶୁଭ ହଉଛି ଆପଣଙ୍କ କଥା ମୁଁ ପଚାରୁଥିଲି ଆପଣ ବାହାରେ ଅଛନ୍ତି କି?
ନା ବାହାରେ ଥିଲେ ଆପଣଙ୍କୁ ଏତେ କ୍ଲିଅର କେମିତି ସୁଭିବ ଆଜଞା ଘର ଭିତ
ନାଇଁ ଟିକେ ଫାଙ୍କା ଘର ଭିତରେ ଅଛନ୍ତି ତାହେଲେ ଆପଣ ହଁ। ଓହୋ ଆପଣ ଆଜି ବର୍ଷା ଯୋଗୁ ତ ଆପଣ କୁଆଡେ ଯାଇନଥିବେ?
ନା ଆଉ ଯାଇ ହେଲାନି ଆଉ ଆ ସିଧା ଯୁ ବାବୁ ଟିକେ ମତେ ସିଦ୍ଧାର୍ଥ ବାବୁ ମୋତେ କଲ କରିଛନ୍ତି।
ଆଜ୍ଞା ମତେ ବି ଆଜ୍ଞା ସିଦ୍ଧାର୍ଥ ବାବୁ ଟିକେ ଆ ମୋ ସହିତ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ। ତେଣୁ ମୁଁ ତାଙ୍କ ତଥ୍ୟରୁ ପ୍ରତ୍ୟାଖ୍ୟାନ କରିଦେଇଛି ଆଜଞା ହୁଁ ଆପଣଙ୍କ ସହିତ ଟିକେ କଥା ବହୁ ଦିନ ଆଣଙ୍କ କଥା ମନ ପହିଲା ଆପଣଙ୍କୁ ସେଥିାଇ ଟିକେ ସମ୍ପର୍କ କଲେ ଆପଙ୍କସହିତ ଆଉ।
ହଁ ତ ଆପଣ ଜାଣିପାରୁଥିବେ ଆଜିର ପାଗ ବହୁତ ହିଁ ଭଲ ଥିଲା ଆଉ।
ହଁ ବହୁତ ଭଲ ଦେଇଛି ଆଜ୍ଞା ପାଗ ଏ ବହୁତ ଭଲ ପାଗ ଦେଇଛି ଆଜ୍ଞା। ହୁଁ ଆପଣ ଆଜି ବୁଲାବୁଲି ହଁ ଆ ବର୍ଷା ତ ଆଜି ପ୍ରବଳ ଆଜ୍ଞା ଆପଣଙ୍କ ଆଡେ ବର୍ଷା ହେଇଛିଛି ପ୍ରବଳ ଜୋର କି?
ଆଜି ହଁ ବର୍ଷା ହେଇଛି ବରଫପାତ ହେଇଛି ଆଉ ବିଜୁଳି ଘଡଘଡି ଚମକେଇଛନ୍ତି ହଁ ବରଫପରିୀ ଆମର ତିନିଟା ଲୋକ ହୁ ଆଜ୍ଞା ବରଫ ଗୁଟେଇଛନ୍ତି ଆଉ ଭଲଟ
ଆଜ୍ଞା ହଁ ଆମର ଏଠି ମଧ୍ୟ ଆଜ୍ଞା ଆମର ଏଠି ବରଫ ହ ହୋଇନାହିଁ କିନ୍ତୁ ଆପଣ ବର୍ଷା ପାଣି ଯୋଗୁଁ ମାଛ ଆଜ୍ଞା ବହୁତ ଉୁଛନ୍ତି ଆଜ୍ଞା। ହଁ ଲୋକମାନେ ଏଠି ଗାଁ ଗାଁରୁ ଆସିକି ମାଛ ଧରୁଛନ୍ତି।
ଆ ଆଉ ସ୍ଵାଦିଷ୍ଟ ବ୍ୟଞ୍ଜନ ଆମେ କରଛୁ ହଁ।
ଆଜ୍ଞା ଆପଣ କଣ ସ୍ଵାଦିଷ୍ଟ ବ୍ୟଞ୍ଜନ ଖାଉଛନ୍ତି ଆଜ୍ଞା?
ଆ ମାଛ ତରକାରୀ ଆଉ ଝୁଡଙ୍ଗ ଭଜା।
ଓହୋ ମାନ ମାଛ ତରକାରୀକୁ ଝୁଡୁଙ୍ଗ ଭଜା ଖାଲି ନା ଭାତ ଆପଣ କହୁନାହାନ୍ତି ତା ସହିତ
ଭାତ ତ ଛାଡି ଦେଇଛି ଆଜି ମୋର ଟିକେ ଉପବାସ ଥିଲା ତ। ଭାତ ଛାଡ଼ି ଦେଇଛି।
ଆଜ୍ଞା ଉପବାସ ତ ଆପଣ ମାଛ କେହି ଖାଉଛନ୍ତି କି ଆଉ ଆପଣ ରୁଟି ଖାଉଛନ୍ତି ବୋଧେ।
ହଁ ମାଛ ଖାଇହବ। ନା ମୁଁ ଟିକେ ରୁଟି ଖାଏନି ଭାତ ଖାଏନି ମାଛ
ଓହୋ ଆପଣ ଡାଇରେକ୍ଟ ମାଛ ତରକାରୀକୁ ଝୁଡଙ୍ଗ ଭଜା। ଓ କିଛି ଆଜ୍ଞା ବହୁତ ଭଲ କଥା ବହୁତ ଭଲ।
ହଁ ଆଉ ଆପଣ ତ ଶରୀର ସୁସ୍ଥ ଥିବ ଆପଣ?
ଆଜ୍ଞା ଆଜ୍ଞା। ହୁଁ ଆଜ୍ଞା ଆମ ଶରୀର ବହୁତ ସୁସ୍ଥ ଅଛି। ଆପଣଙ୍କ ଶରୀର ବି ବହୁତ ହୁଁ ଆଜ୍ଞା ସିଦ୍ଧାର୍ଥ ଭାଇ ମତେ ଟିକେ ସମ୍ପର୍କ କରିବାକୁ ଚେଷ୍ଟା କରୁଛନ୍ତି ହଁ।
ତ ଟିକେ ବାଧା ପ୍ର୍ରାପ୍ତ ହବ ଆଜ୍ଞା। ହଁ ତ ସେ ମୋ ସହ ଆ ତ ମୋ ସହିତ ସେ ଟିକେ ହଁ ମୁଁ ଆଜି କଦେଇ ଦେଇଥିଲି।
ହଁ ଆପଣ କଲେଜ କେମତି ଯାଇଥିଲେ ଆଜ୍ଞା? ଆଜି ତ ଆମର ବସରେ ଯାଇଥିଲେ ବୋଧେ।
ହଁ ବସରେ ଯାଇ
ଓହୋ ଆପଣ ବସରେ ଯାଇଥିଲେ ଆଜି। ହଁ ଆମେ ତ ଆଜି ଯାଇପାରିଲୁନି ବହୁତ ଜୋରରେ ବର୍ଷା ଉଠେଇଥିଲା ଆଜି। ବର୍ଷା ପ କଉଥିଲା ମଧ୍ୟ ଆମେ ଯାଇପାରିଲୁନୁ ଆମର ଆଜି ଗାଡି ମଧ୍ୟ ନଥିଲା। ହଁ ଆମର ଯାନବାହାନ ସୁବିଧା ମଧ୍ୟ ନଥିଲା ତେଣୁ ଆମେ ଯାଇପାରିଲୁ ନାହିଁ।
ହୁଁ ବହୁତ ହି ଭଲ ଆଉ ବହୁତ ହି ଭଲ ଲାଗିଲା ଆଉ ଆଉ କିଛି ଖା ଖାଇ ଖାଇସାରିଛନ୍ତି ଆଉ
ନା ନା ଆମେ ଖାଇନୁ। ଆଜ୍ଞା ଟିକେ ବ୍ୟସ୍ତ ଅଛନ୍ତି ତ। ଆଜ୍ଞା ଆମେ ଆଉ ଟିକେ ପରେ ଖାଇବୁ ଆଉ।
ହଁ ଖାଦ୍ୟ ଗ୍ରହଣ କରନ୍ତୁ ଆପଣ।
ହଁ ଆମେ ଆଉ ଟିକେ ଆମର ନଅଟା ତିରିଶ ବାଜି କିମ୍ବା ନଅଟା ପଇଁଚାଳିଶ ସୁଦ୍ଧା ଆମେ ଖାଦ୍ୟ ଗ୍ରହଣ କରୁ।
ଓ।
ଆପଣଙ୍କ କାମ ସବୁ କେମିତି ଠିକ ଠାକ୍ ଚାଲିଛି।
ହଁ ଠିକଠାକ୍ ଚାଲିଛି ମୁଁ ଏବେ ଜଷ୍ଟ ଜିମରୁ ଆମର ଫେରିଲି।
ଓହୋ ଆପଣ ଜିମ୍ ଆପଣ ବ୍ୟାୟାମ କରୁଛନ୍ତି ତାହେଲେ ଆପଣ।
ହଁ ବ୍ୟାୟାମ କରୁଛି ଆଉ ବହୁତ ହି କସରତ ଚାଲିଛି ମୋର।
ଆଜ୍ଞା ଆପଣ କରନ୍ତୁ ଆପଣଙ୍କ ଦେହ ତ କଣ ଅସୁସ୍ଥ ଥିଲା ମୁଁ ଯାହା ଜାଣିବାକୁ ପାଇଥିଲି।
ହଁ ମୋ ମୁଁ ହଁ ମୋ ମୋ ଗୋଡରେ ଜଣ୍ଡିସ ହେଇ ଯାଇଥିଲା।
ଓହୋ ଆପଣ ଟିକେ ତେଲ ଜିନିଷ କମ ଖାଆନ୍ତୁ ଆଜ୍ଞା ଗୋଡ ହାତ ଟିକେ ଯତ୍ନ ନିଅନ୍ତୁ ଗୋଡ ହାତ ଧୁଆଧୁଇ କରନ୍ତୁ। ଗାଧୁଆ ଗାଧି ଠିକ ଟାଇମରେ କରନ୍ତୁ।
ଆଉ ହଁ।
ଆଜ୍ଞା ଆଜ୍ଞା କୁହନ୍ତୁ ଆଜ୍ଞା କଣ କହୁଛନ୍ତି?
ହଁ ଆଉ ଆଉ ଆପଣ ଆ ଆପ ଆପଣ ଠିକ ଅଛନ୍ତି ତ ଆପଣ ଦେହ ଆଉ ଆ
ଭଲ ଅଛି ଆମର ଟିକେ ଯାଦୁ ଟିକେ ହେଇଯାଇଛି ଆପଣଙ୍କର କାଖ ସାଇଡରେ ଆ
ଏହେ ଟିକେ ଖା ଆପଣ ଗୋଟେ କାମ କରନ୍ତୁ ଆ ସାବୁନ ଗୋଟେ ଆପଣ ବ୍ୟକ୍ତିଗତ ସାବୁନ ଥିବ ଆପଣ
ଆଜ୍ଞା ଆଜ୍ଞା ବ୍ୟକ୍ତିଗତ ସାବୁନ ଆଜ୍ଞା ମୋର ଅଛି। ନା ମୁଁ ଏବେ ଟିକେ ଡେଟଲ ସାବୁନ ଟିକେ ୟୁଜ କରୁଅଛି ଆଜ୍ଞା।
ହଁ ଷାଠିଏ ସେକେଣ୍ଡ ଯାଏ ଆ ଆପଣ ତାକୁ ରବ କରିପାରିବେ ଆଜ୍ଞା ଘର୍ଷଣ କରିପାରିବେ ଆପଣ ଆଉ
ଆଜ୍ଞା। ହଁ ସଠିକ ପରାମର୍ଶ ଆପଣ ଦେଇଛନ୍ତି ଆଜ୍ଞା।
ହଁ ତ କିଛି ସମୟ ରହିବେ ଆପଣ ଆ ଗୋଟେ କାମ କରିବେ ଯେ ଯେତେ ଓଦା ଆଉ ଝାଳ କପଡା ଅଛି ଆପଣଙ୍କ ଟିକେ ଆ ପ୍ରତିରୋଧ କରିବେ ଆଉ ମନା ମନା କରିବେ। ହଁ ଆଉ ଯେତେ ବି ହଁ ନା ସଫା ସୁତୁରା ଏଠି ନାହିଁ ଆ ଆପଣ ଜାଣିପାରୁଛନ୍ତି ଆପଣ ଟିକେ ଏପଟେ ତ ଟିକେ ଆପଣ ଓ ଓଦା ପରିବେଶ ଆଉ ଟିକେ ଗରମ ପରିବେଶ ଆଭୋଏଡ କରନ୍ତୁ ମାନେ ପ୍ରତିରୋଧ କରନ୍ତୁ ଆପଣ ଆଉ ଯେମିତି ଆପଣ ଜାଣିଥିବେ
ପରିବେଶରେ ଆମେ ପ୍ରତିରୋଧ କରୁଛୁ ଆଜ୍ଞା ଆମେ ଓଦା
ହଁ ଆପଣ ଆପଣ ଯେତେ ଶୁଖିଲା ରହିପାରିବେ ଆଉ ଆପଣଙ୍କ କପଡ଼ା ତେ ଶୁଖିଲା ରହିପାରିବ ସଫାଟି ହିଁ କଥା ନାହିଁ କ କଥା ହଉଛି ଆପଣଙ୍କର ଅ ଯୋଉ ଫଙ୍ଗି ହଁ ଫଙ୍ଗି ଯୋଉ କବକ ଆମର ଥାଆନ୍ତି ସେ କେମିତି ବଢନ୍ତି ନା ଟିକେ ଟିକେ ଆ ୱାର୍ମ କଣ୍ଡିସନ୍ ଥିବ ଟିକେ ୱାର୍ମ କଣ୍ଡିସନ୍ ଥିବ ଆଉ ଟିକେ ଓଦାର ଥିବ ମଏଷ୍ଟ ଥିବ ଟିକେ ଆଉ ଟିକେ ୱାର୍ମ ଥିବ ଆଜ୍ଞା।
ହୁଁ ଠିକ କଥା କହିଛନ୍ତି ଆଜ୍ଞା। ଆଜ୍ଞା ନାଇଁ ନାଇଁ ଏବେ ଯୋଉ ବର୍ଷା ଟା ହଉଛି ଆଜ୍ଞା ସେ ଡ୍ରେସ ଟା ଟିକେ ଭଲସେ ଶୁଖିିନଥିଲା ତେଣୁକରି ଆମକୁ ସେଇ ଡେସ ପିନ୍ଧି ଦେଇଥିଲୁ।
ବହୁତ ହିଁ ବହୁତ ହିଁ ଦୁଃଖଦ ବିଷୟ ଆପଣ ଚିନ୍ତାଗ୍ରସ୍ତ କରିବା କଥା ଏମିତି
ନାଇଁ ନାଇଁ ଚିନ୍ତା କଣ କରିବା ଆଜ୍ଞା।
ହଁ ଆପଣ ସେ କରିପାରିବେ ଆଉ ଆପଣ ରୋଜମରି ହଁ ମଲମ ଲଗାନ୍ତୁ ରୋଜମରି ଆପଣ ଲଗାଉଥିଲେ?
ହଁ ରୋଜମରି ହଁ ଏବେ ଟିକେ ଆଣିଛି ତ ଲଗେଇବା ପାଇଁ ଆପଣଙ୍କୁ ପରାମର୍ଶ ଦେଇଛନ୍ତି ବହୁତ ବହୁତ ଧନ୍ୟବାଦ।
ହଁ ମୁଁ ଜଣେ ହଁ ଚର୍ମ ରୋଗ ଗ ଚିକିତ୍ସକ ଆଉ ଆପଣ ମୋ ସହିତ କ କଥା ହେଇପାରିବେ ମୋ ପେସେଣ୍ଟ ବି ଟିକେ ଆସିଛନ୍ତି ଆଜି ଟିକେ ଅ
ଆଜ୍ଞା ଆପଣ ଜଣେ ଆପଣ ଜଣେ ଡକ୍ଟର କି ଆଜ୍ଞା?
ହଁ ମୁଁ ଜଣେ ଡକ୍ଟର ଆଜ୍ଞା ହଁ।
ଓହୋ ଆଉ।
ଆଉ ଆ ଆପ ଆପଣ ଆପଣ କୁଆଡେ ଯାଇଛନ୍ତି ବୁଲାବୁଲି କରିବାକୁ ଆଜି?
ନାଇଁ ଆଜ୍ଞା ବର୍ଷା ହେଇଥିଲା କୁଆଡେ କଣ ଯିବୁ। ଆଜ୍ଞା ଆମେ ଜଣେ ସାଙ୍ଗଙ୍କ ଘରକୁ ଯାଇଥିଲୁ ଯେ ଟିକେ ସମୟ ଆଜ୍ଞା ଅଳ୍ପ ସମୟ ଟିକେ ଆପଣ ବାର୍ତ୍ତାଳାପ କରିକି ଆମେ ଘରକୁ ଫେରିଆସିଲୁ ଆଉ।
ଓ ବହୁତ ହିଁ ଭଲ କାମ କରଛନ୍ତି ଆପଣ। ଆଉ ଆପଣ ଏଠିକ ଏଠି କ ପଠେଇଚ ସିଦ୍ଧାର୍ଥ ଭାଇ ଆମର ହା ହା। ଏ କଁ ପଠେଇଚ କଁ ପଠେଇଚ? ଓ
ଆଜ୍ଞା ସିଦ୍ଧାର୍ଥ ଭାଇଙ୍କୁ ଆମେ ଛାଡିଥିଲୁ ଗୋଟେ ଆମେ ଷ୍ଟିକର୍
ନା ସିଟ୍
ଏ ଆପଣ କୋଉଥିରେ ଛାଡିଲେ ଆଜ୍ଞା ଓ ଗ୍ରୁପରେ ଆଜ୍ଞା ଓହୋ। ନା ନା ନା ଆମେ ତାକୁ ବ୍ୟକ୍ତିଗତ ଭାବରେ କିଛି ଛାଡିଥିଲୁ। ଆଜ୍ଞା କରିଦେଇଛନ୍ତି ହଁ ଆଜ୍ଞା କାଟି ବିି ମଧ୍ୟ ଦେଇଛନ୍ତି ଆଜ୍ଞା।
ହଁ କାଟି ବି ଦେଇଛନ୍ତି ହେଁ ହେଁ ହେଁ ହେଁ ହେଁ ଆଉ ତ ସିଏ ଟିକେ ଆ ଆମର ମ୍ୟାମ କୁ ପାଇଲେନି ତ
ଓ।
ଯୋଉ ଦିଦି ଅଛନ୍ତି ତା ସହିତ କଥା ହେଇନାହାନ୍ତି ଡାଇରେକ୍ଟ ଆଗେ ଟିକେ
ସେ ବାର୍ତ୍ତାଳା ପକେଇ ପାଇଁ ଚେଷ୍ଟା କରିଥିଲେ କିନ୍ତୁ କରିପାରୁନଥିଲେ ହଁ। ଆପଣଙ୍କୁ ମୁଁ ହ୍ୱାଟସପରେ ଗୋଟେ ଦିନଷଟା ଦଉଚି ଆପଣ ଦେଖନ୍ତୁ ଆଜ୍ଞା ଆପଣ ଙ୍କୁ ଗୋଟେ ମୁଁ ହ୍ୱାଟସାପରେ ଜିନିଷଟା ଦେଇଚି।
ଇଏ ଆପଣ
ନାଇ ନାଇ ନାଇ। ଆପଣ ଭାବିନାନ୍ତୁ ସେଇଭଳିଆ। ଆଜ୍ଞା ଆମର ସମୀର ସାର୍ ମନେ ଅଛି ଆଜ୍ଞା ଆପଣଙ୍କର ସମୀର ସାର୍
ହଁ ସମିର ସାର୍ ଆଜ୍ଞା।
ଆଡିଟ୍ ଆଜ୍ଞା ତାଙ୍କରି ଭଳି ଦେଖା ଯାଉନାହାନ୍ତି କି ଆଜ୍ଞା।
ହଁ ସମ୍ବିତ ସାରଙ୍କ ଟିକେ ହଁ। ହଁ ହଁ ହଁ ସିଏ ବି ଟିକେ ଟିକା ଲଗେଇ ଇଏ କଁ ପଠଉଚନ୍ତି ଆଜ୍ଞା ଗ୍ରୁପ ରେ? ଏଇ ଗ୍ରୁପ ରେ କଣ ପଠାଉଛନ୍ତି ଆଜ୍ଞା ଆ ରାଜେଶ କୁମା ରାଜେଶ କୁମାର ସିଦ୍ଧାର୍ଥ ଭାଇ
ଓ ଅଚି ଯାହାର ଆଜ୍ଞା କାମ ଆଜ୍ଞା ଭୁଲ ଭାଲ ହଉଚି ସେମାନେ ଆଜ୍ଞା ତାଙ୍କୁ ପଠାଇବାକୁ ଆମର ପରାମର୍ଶ ଦେଇଥିଲେ ଆମର ଯିଏ ଅଛନ୍ତି ଅଧିକ୍ଷକ। ଅ ତାଙ୍କ ପରାମର୍ଶ ଅନୁସାରେ ଏମାନେ ସବୁ ଆଜ୍ଞା ପଠଉଚନ୍ତି।
କ କିଏ କଁ କରିବେ ମାନେ ଯଉଁ ପଠେଇଚନ୍ତି?
କେଜାଣି ଏମାନେ ସବୁ ଜାଣି ପାରୁନାହାନ୍ତି ଆଜ୍ଞା। ଏମାନେ ତାଙ୍କୁ ବୁଝେଇବେ କି କଁ କରିବେ? କେଜାଣି ଆଜ୍ଞା ସେଥିରେ କଁ ଅଛି ଆପ
କଁ କହିବ ଏଥିରେ ସେ? ଇଏ ବୋଧେ ଆଉ ଆ ଇଏ କିଏ ଆଡଭାନ୍ସ ହେଇଗଲେ। ହଉ ହଉ ତ ଆପଣ ଖାଦ୍ୟ ଗ୍ରହଣ କରନ୍ତୁ ଆଉ ଆପଣ ଶୁଭରାତ୍ରି ଆଜ୍ଞା।
ହଉ ହଉ ଆଜ୍ଞା ଆଜ୍ଞା ରଖୁଛି ଆଜ୍ଞା ଶୁଭରାତ୍ରି ଆଜ୍ଞା ଜୟ ଜଗନ୍ନାଥ।